ହ୍ୟାଲୋ।
କେମିତି ଅଛ?
ବହୁତ ଭଲ। ଆଉ ତମେ କେମିତି ଅଛ? ଘରେ ସବୁ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି, ହଁ, ମୋ ସ୍ବାମୀ ବି ଭଲ ଅଛନ୍ତି।
ଓହୋ ତମ ସ୍ବାମୀ ଟିକେ ଚାଲିବା ପାଇଁ କହୁଥିବ ନହେଲେ ପେଟ ବାହାରିଯିବ।
ଅଛନ୍ତି
ଯାହା ହଉ ଭଲ ଆଉ। ଆଉ ତମର ତ ବାହାଘର ହେଲା ମତେ ଡାକିଲନି ଆଉ ମୁଁ ତମ ଉପରେ ରାଗିଛି।
କହିଥାନ୍ତି, କହିପାରିଲିନି ଆଉ କଣ କରିବି?
ମୁଁ ତମର ଏତେ ଭଲ ସାଙ୍ଗଟିଏ ତମେ ମତେ କହିଲନି କେମିତି? କିପରି ମତେ କହିଲନି ତମେ ବାହା ହେଇଗଲ ମୁଁ ବହୁତ ବହୁତ ମନ ଦୁଃଖରେ ଅଛି। ମୁଁ ତମକୁ ବହୁତ ମନ ଦୁଃଖର ସହିତ କଲ୍ କରିଛି।
ସେଥିପାଇଁ ମୁଁ ବହୁତ ଦୁଃଖିତ ଅଛି ମତେ କ୍ଷମା କରିଦିଅ।
କ୍ଷମା ହଉ ଠିକ ଅଛି। ଆଉ କଣ କୁହନ୍ତୁ, ଆପଣଙ୍କର ବାହାଘର ତ ହେଲା ଏବେ। ରଜ ଟା ଏବେ ଏବେ ଗଲା କଣ ସବୁ ହେଲା ରଜରେ କଣ ସବୁ କଲେ? କଣ ପିଠାପଣା କରି ଖାଇଲେ କେମିତି ସଜ ହେଲେ? କଣ ସବୁ ହେଲେ ଟିକେ କୁହନ୍ତୁ କୋଉ ଶାଢୀ କରି ଥିଲେ ଶାଢୀ କିି ଡ୍ରେସ କରିଥିଲେ କୁଆଡେ ବୁଲିବା ପାଇଁ ଯାଇଥିଲେ?
ବାହା ହେଇ ସାରିଲା ପରେ ତ ଶାଢୀ କରନ୍ତି ନା।
ହଁ ହଁ ସେଟା ତ ଠିକ କଥା କହିଛନ୍ତି ଆପଣ।
ଆଉ ଏଇ ଶାଶୁ ଘରେ ସବୁ ତ କଲି ଆଉ କଣ କରିବି ରଜରେ ଯେମିତି ଯାହା କରାଯାଏ। ଏଇଥର ମୁଁ ଶାଶୁଘରେ ନୂଆ ନୂଆ ବାହାଇକି ଆସିୁଛି ସେଥିପାଇଁ- ଶାଶୁ ମା କହିଲେ ଗୋଟେ ପୋଡପିଠା ଟେ କର ମୁଁ ସେଇ ପୋଡ ପିଠା ଟା କରିଛି। କରିଥିଲି ଆଉ ସମସ୍ତେ ଭଲ ଭାବରେ ଖାଏ ହଁ।
ପୋଡ଼ପିଠା ପ୍ରସ୍ତୁତ କରିଚନ୍ତି କେମିତି କରିଛନ୍ତି ଟିକେ କହିଲେ ପୋଡ଼ପିଠା କି ପୋଡ଼ପିଠା କ୍ଷୀର ପୋଡ଼ପିଠା?
ହଁ କ୍ଷୀର ପୋଡ଼ପିଠା।
ଓହୋ କେମିତି କରିଚନ୍ତି ଟିକେ କଇଲେ?
ଖଉଚି। ଆଗେ କ୍ଷୀର ଟାକୁ ଗରମ କରିବେ ଭଲ ଭାବରେ।
ହଁ।
ନା ନା ଫୁଟେଇବି ତାକୁ।
ହଁ।
କୁଟେଇ ସାଇଲା ପରେ ତମେ ତା ଧୀରେ ଟିକେ ମୁଁ ଅଲଗା ଟାଇପ ରେ କରିଥିଲି ତମେ ତା ଦେହରେ ଟିକେ ରାବିଡି
ଆପଣ ଯେମିତି କରିଥିଲେ ସେମତି ଟିକେ କୁହନ୍ତୁ।
ତା ରାବିଡି ଟିକେ ପକେଇବେ। ତାକୁ ଟିକେ ଭଲ ଭାବରେ ଫେଣ୍ଟିବେ ଫେଣ୍ଟି ସାଇଲା ମରି ଯେବେ କ୍ଷୀର ଟା ବହଳିଆ ହେଇଯିବ ତାପରେ ତମେ ଯୋଉ ବାଟି ଥିବ ଚାଉଳ
ହଁ।
ତାକୁ ଆଣିକି ଗୋଟେ ଡେକ୍ଚିରେ ରଖିବେ। ଡେକ୍ଚିରେ ରଖି ସାଇଲା ପରେ ତା ଦେହରେ ତମେ କାଜୁ ହଉ ବାଦାମ ଆଉ ନଡ଼ିଆ ଯେତିକି ସବୁ ପକେଇବେ ତା ଭିତରେ ପକେଇ ସାଇଲା ପରେ ସେ ଯୋଉ ଚାଉଳରେ କ୍ଷୀର ଟାକୁ ମେଲ୍ଟ କରିବେ।
ହୁଁ।
ମେଲ୍ଟ କରି ସାଇଲା ପରେ ତାକୁ ଚୁଲି ରେ ହଉ କିମ୍ବା ଗ୍ୟାସ ରେ ହଉ ତାକୁ ଲଗେଇକି ଚୁଲିରେ କରିବାଟା ହିଁ ଭଲ।
ହଁ ହଁ ପୋଡ ପିଠା ଚୁଲି ରେ ନ କଲେ ଯେ ସେରା ବାସିବନି ନା।
ହୁଁ ଚୁଲିରେ କରିବ ତମେ ଆଗେ। ବସେଇବ ତାକୁ କିଛି ସମୟ ପାଇଁ ଚୁଲିରେ ବସେଇଦବ।
ହଁ ହଁ।
ତାକୁ ଢାଙ୍କୁଣା ଟା ଭଲ ଭାବରେ ଦେଇ ଦେଇଥିବ। ତା ଉପରେ ନଡ଼ିଆ ପତ୍ର ହଉ ସି କିମ୍ବା ତାଳ ପତ୍ର
ଆପଣ ଚୁଲିରେ କଲେ କେମିତି ଚୁଲିରେ କଲେ ଟିକେ କଇଲେ? ଚୁଲି କେମିତି ଲଗେଇଲେ?
ଚୁଲି ଟା ପ୍ରଥମେ ତମେ ଜାଳ ଆଣିକି ଚୁଲିରେ ଲଗେଇବ।
କୋଉ ଜାଳ ପ୍ରସ୍ତୁତ କଲେ ଜାଳ ପାଇଁ?
ଯେକୌଣସି ଜାଳ ହଉ।
ବା ଆପଣ ତ କମାଲ କରିଦେଲେ ଆମେ ତ ଜାଳ ଲଗେଇ ଜାଣିନୁ ମାନେ ଚୁଲି ଲଗେଇ ଜାଣିନୁ ଯାହା ହଉ ଆପଣ ତ କମାଲ କରିଦେଲେ ଆଜି କାଲିକା ଝିଅ ହେଇକି ଚୁଲିରେ ରିଷେଇ କରିବାଟା କଣ କମ୍ କଷ୍ଟ? ଆଉ ଆପଣଙ୍କର ରଜରେ ରଜରେ ଚୁଲିରେ ଆପଣ କରୁଚନ୍ତି ମାନେ ଆପଣଙ୍କୁ ଗୋଟେ ନୋବେଲ ପୁରସ୍କାର ମିଳିବ ବୋହୁତ ଭଲ କାମ ଟିଏ କରିଚନ୍ତି। ଆପଣ ତ ବହୁତ ଭଲ ବହୁଟିଏ ସମ୍ବନ ପାଇଚନ୍ତି। ଆପଣଙ୍କ ଭଳିଆ ଝିଅ ଦୁନିଆରେ ନାହାନ୍ତି ଆପଣ ବହୁତି ହି ଭଲ। ଆପଣ ଏତେ ଭଲ ଯେ ଆପଣଙ୍କୁ ଆପଣଙ୍କର ଗିନିଶ୍ ଗିନିଶ୍ ୱାଲବୁକ୍‌ ୱାଲବୁକ୍‌ ରେ ରେକଡ ହବ ଆପଣଙ୍କ ନାଁଟା ପଡିବ। ହେ ପ୍ରଭୁ ଆପଣ କଣ କଲେ? ଏମିତି ନାରୀଟେ କାହିଁକି ଜନ୍ମ ଦଉଥୁଲେ ସେ ତ ସମସ୍ତଙ୍କ ମନକୁ ମୋହି ଦଉଚନ୍ତି।
ଟା ବହୁତ୍ ପୁଣ୍ୟ।
ହଁ ସେଟା ତ ସତ କଥା କହିଚି ତେଣୁ ଆପଣଙ୍କ ଭଳିଆ ନାରୀ ଜନ୍ମ ପାଇକି ଆମେ ମାନେ ଆପଣଙ୍କୁ ପାଇକି ଆପଣଙ୍କୁ ଗର୍ବିତ। ହେଇ ହେଇ ମୁଁ ଚାଲିବା ପାଇଁ ଆସିଥିଲି ଶୁଣନ୍ତୁ ଶୁଣନ୍ତୁ ମୁଁ ଚାଲିବା ପାଇଁ ଆସିଥିଲି ମୋ ଆଗରୁ ଗୋଟେ ପାଗିଳି ଟେ ଚାଲି ଚାଲିଯାଉଚି ଠାଗୁଆ ଧରି ମତେ ଗୋଡେଇଲା କଣ କରିବି ଏ ପ୍ରଭୁ ଇଲୋ ତାକୁ କେସି କାମୁଡି ଦବ ଜେ ଦାନ୍ତ ଦେଖେଇଲାଣି ମତେ।
ତମେ ଆସଆସ କିଛି କରିବନି। କି ତମ ସଙ୍ଗାତ ହେଇଥିବ ଯଦି?
ନା ନା ପାଗିଳିଟା ମୋ ସାଙ୍ଗ କେମତି ହବ? ଆପଣ ମୋ ସାଙ୍ଗ ଆପଣ ବାହା ହେଇସାରିଚନ୍ତି କଁ କରିବି ମୋର ବହୁତ କାନ୍ଦ ଲାଗୁଛି।
ମୁଁ ବି ତମ ବାହାଘରକୁ ଅପେକ୍ଷା କରୁଛି।
କଲେ କୁହନ୍ତୁ ଆପଣ କଚରେ ବୁଲାନ୍ତୁନି କୁହନ୍ତୁ ପୋଡ ପିଠା କେମିତି ପ୍ରସ୍ତୁତ କଲେ?
ତାପରେ ତାକୁ ବସେଇବ ଚୁଲିରେ। ସେ ଯେତେବେଳେ ତମେ ଦେଖିବ ତଳଟାକୁ ପୁରା ନାଲ ନାଲ ହେଇଯିବ
ହଁ।
ଛେତେବେଳେ ତମେ ତାକୁ ଆସ୍ତେ କିନା ବାହାର କରିଦେବେ‌। କେମିତି ବାହାର କରିବେ?
କେମତି?
ଆସ୍ତେ କିନା
ଓହ ଆସ୍ତେ ଆଛା ଆଛା।
ବହାର କରି ସାରିଲା ପରେ ତାହା ଦେହରେ କିଛି ସମୟ ପରେ ଯେତେବେଳେ ସେ ଥଣ୍ଡା ହେଇଯିବ ତମେ ଗୋଟେ ଥାଳି ନେଇକି ତାକୁ ଓଲଟେଇ ଦବ କଁ କରିବ?
ତାକୁ ଓଲଟେଇ ଦବ ଓଲଟେଇ ଦବ ଥାଳି ନେଇକି ତାକୁ ଓଲଟେଇ ଦବ।
ଆଛା ହଁ ସି ତାକୁ ତା ଯେଉଁ ଡେକଚିଟା ଥପ୍ ଥପ୍ କରି
ଆଛା ଆଛା ଠପ୍ ଠପ୍ କଲେ ସେତା ପିଠାଟା ତାଦେରେ ଗଳି ପଡିବ।
ହଁ। ତାପରେ ଯେତେବେ ଗଳି ପଡିବ ତମେ କଁ କରିବ ଗୋଟେ ଛୁରି ସାହିଁଯରେ ତାକୁ ଭାଗ କରିବ ସମାନ ଭାଗରେ କରିବ
ଛା ଛା କାହିଁକି ଭାଗ କାହିଁକି କରିବ? ଆମର ତ ମୁଁ ଯଦି ଗୋଟେ ପିଠାକୁ ଖାଇଦେଲି ସେମତି ଭାଗ ମୁଁ କାହିଁକି କରିବି?
ମେ ପା ବାହାହେଇ ସାଇଲେ
ଓହୋ ଆଛା ଆଛା। ହଁ ତାପରେ କଁ କରିବେ?
ସମାନ ଭାଗରେ କରିକି ଦେବେ ସମସ୍ତଙ୍କୁ ତମେ ତ ବାହା ହେଇନ ନା ବାହାହେଲେ ସବୁ ଜାଣିବ।
ଅନା ମୁଁ ଭାବିଛି ମୁଁ ବାହା ହେଲେ ଏକୁଟିଆ ବସି ସବୁ ଖାଇଦେବି।
ସେମିତି କରିବନି
ନା ନା ଆପଣ ଜାଣି ନାହାନ୍ତି ମୁଁ ଟିକେ ଭଲ ମାନେ ମୁଁ ଟିକେ ଆପଣ ନିହାତିରେ ଭୁଲ କଥା କହୁଛନ୍ତି ଦେଖନ୍ତୁ ମୁଁ ଆତେ ପଚାରିବି କାହାକୁ ପୋଡ ପିଠା ପସନ୍ ଆଉ ଗୋଳେ କଥା ଜାଣିସନ୍ତି ନା? ଆମର ଏଥର ମୁଁ ଗୋଟେ ନୂଆୟ ନୂଆ ପୋଡପିଠାଟେ ବନେଇଥିଲି ମୁଁ ଏଥର ଆମ୍ବ ପୋଡଟା ବନେଇଥିଲି ରଜରେ ହୁଁ। ଆମ୍ବ ପୋଡ ଗୋଟେ ଆମ୍ବ ପୋଡପିଠା ଟା କେମତି ବନେନି ନା ତାକୁ ମୁଁ ଆମ୍ବ କୁ ଆଣିକି ତୋତ ମାର୍କେଟ ରେ ବହୁତ ଆମ୍ବ ମିଳୁଚି ନା ମୁଁ ମା ଆମ୍ବ ଆଣିକି ତାକୁ ପୁରା ଚକୁଟିକି ତାର ଯୋଉ ତା ଯୋଉ ଆମ୍ବର ଯୋଉ ରସଟାକୁ ମୁଁ ପୁରା ଅଲଗା କରିଦେବି ତାପରେ କଣ କଲି ନା ଆମ୍ବର ଆ ରସଟାକୁ ଅଲଗା କରିଦେଇକି ଚାଉଳକୁ ବତୁରେକି ରଖିକି ଚାଉଳର ଚୁନା ଟା ପ୍ରସ୍ତୁତ କରଦେଲି। ଚାଉଳ ଚୁନା ପ୍ରସ୍ତୁତ କରି ସାରିଲା ପରେ ତାକୁ ମୁଁ ଆ କଢେଇରେ ଆମ୍ବ ଆଉ ଚାଉଳ ଚୁନା ଟାକୁ ମିଶେଇକି ତାକୁ ପୁରା ଜନ୍ତି ଦେଲି ହେଲା ଜ ଦେଲା ପରେ ସେ ପୁରା ପୁରା କାଠୁଆ ହେଇଗଲା କାଠୁଆ ହେଇଗଲା ପରେ ତାକୁ ମୁଁ କିଛି ଅଲଗା କରି ରଖିଦେଲି କାହିଁକି ଅଲଗା କରି ରଖିଲି ତମେ ପଚାରିବନି। କାହିଁକି ନା ମୁଁ ତମକୁ କହିବି ଏବେ ପଚାରନ୍ତୁନି ମୁଁ ମନା କଲି ଏବେ ପଚାରିବା ପାଇଁ।
ନା ତମେ କୁହନ୍ତୁ ମୁଁ ବି ଜାଣିବାର ଅଛି।
ଶୁଣନ୍ତୁ ଆଗେ ଆଗେ ମୁଁ ଏଇ ରେସିପି ଟା ଆପଣଙ୍କ ସହିତ ସେୟାର କରି ସାରେ ଆପଣଙ୍କ ଏଇ ଏଇ ଆଉ ଏଇ ଯୋଉ ପ୍ରସ୍ତୁତି କେମିତି କଲି ଆପଣଙ୍କୁ ସେଇଟା ଆଗେ ଏଇଟାକୁ ମୁଁ ଭଲସେ ଆପଣଙ୍କୁ ବୁଝେଇ ସାରେ। ହଁ ଆ ତାପରେ କଣ କଲି ନା ସେଇଟାକୁ ମୁଁ ଅ ଉ ତା ଦେହରେ ହଉଛି ନଡିଆ ଆଉ ଗୁଡ। ଆଉ ଆପଣଙ୍କର ଛେନା ତା ଦେହରେ ଗୋଟେ ପୁର ପ୍ରସ୍ତୁତ କରିଥିଲି। ତାକୁ ମୁଁ କଢେଇରେ ସେ ଯୋଉ ପି ପିଠାର ଅ ସେ ଯୋଉ ମଣ୍ଡ ଟାକୁ ଦେଇ ସାରିଲା ପରେ ତା ଉପରେ ସେ ପୁରଟାକୁ ଦେଲି। ପୁଅଟେ ହେଇସାରିଲା ପରେ ପୁଣି ସେ ପିଠାର ମଣ୍ଡ ଟାକୁ ଦେଲୁ। ଦେଇକି ତାକୁ ତା ଉପରେ ଘଷି ର ନିଆଁ ଦେଇଦେଲି। କଦଳୀ ପତ୍ର ଦେଇ ସାରିଲା ପରେ ଦେଲା ପରେ ସିଏ ପୁରା ଉପର ପୋଡି ପିଠା ତଳୁ ପଡିଯାଇଥିଲା ତାର ଯୋଉ ସ୍ଵାଦ ଓଫ୍। ମନମୋହିତ ସ୍ଵାଦ ତାର। ଏତେ ଭଲ ସ୍ଵାଦ ଯେ ଆପଣଙ୍କୁ ମୁଁ କଣ ଯେ କହିବି ଆପଣ ପା ମୋ ହାତ କଣ ମୁଁ ମତେଏକୁଟିଆ ମତେ ଏକାଥରେ ଖାଇଦେବେ ସେଟା ଯଦି ଖାଇବି।
ତାହାଲେ ମୁଁ ନିଶ୍ଚିନ୍ତ କେବେ ଯିବି ତମ ସିଆଡୁ।
ଶୁଣନ୍ତୁ ଆଉ ଗୋଟେ କଥା କହୁଛି ସେଇ ଯୋଉ ଯୋଉ ମୁଁ ଅଲଗା କରିକି କିଛି ଜିନିଷ ରଖିଥିଲି ସେ ଯୋଉ କହିଲି ସେ ମୂଳ ଟା। କଣ କହିଲି ସେ ଭଲ ଜିନିଷ ତା ଦେହରେ ପୁର ବି ମୁଁ କିଛି ରଖିଲି। ତାକୁ କଣ କଲି ନା ସେ ସେଟାକୁ ମୁଁ ପୁରା ଭଲ ସେ ଦଳିକି ଯେମିତି ଅଟା ଦଳାଯାଏ ଭଲସେ ଦଳିକି ତାକୁ ଛୋଟ ଛୋଟ ଗୁଳା କରିଦେଲି ତାକୁ ମୁଁ ଖାଲ କରିକି ତା ଦେହରେ ତାକୁ ମୁଁ ଖାଲ କରିକି ତା ଦେହରେ ସେ ପୋରକୁ ଦେଇକି ମଣ୍ଡା ପିଠା ଆକୃତିର କରିକି ତାକୁ ଟିକେ ଚେପଟା ଚେପଟା କରିଦେଲି କରିଦେଇକି ତାକୁ ମୁଁ ତେଲରେ ଛାଣିଦେଲି। ସିଏ ଯୋଉ ସ୍ଵାଦ। ଆପଣ ଏମିତିକା ଖାଦ୍ୟ ପୁରା ଦୁନିଆ ସାରା କୋଉଠି ବି ଖାଇ ନଥିବେ ଆମ ଓ ଓଡିଆରେ ଯୋଉ ଖାଦ୍ୟ ମୁଁ ବନେଇଦେଲି ମତେ ପୁରା ସମସ୍ତେ ପୁରା ଆ ମୁଣ୍ଡ ବସେଇଦେଲେ। ଏତେ ଭଲ ଖାଦ୍ୟ କେମିତି ବନେଇଲୁ କେମିତି ବନେଇଲୁ ଏମିତି ସମସ୍ତେ କହିବେ କାରଣ ମତେ ବହୁତ ମତେ ବହୁତ ହଇରାଣ ସେଦିନ ଠାରୁ ମତେ ଖାଲି ଖାଲି ନିୟୁଜ୍ ରେ ମୋ ନାଁ ବାହାରୁଛି। ହଁମ ବହୁତ ଭଲ ମୋ ଖାଦ୍ୟ ଆଉ ଗୋଟେ କଥା ହେଲା ମୁଁ ବହୁତ ପରିସ୍ ମାନେ ପାରିଶ୍ରମିକ ଲୋକଟେ ନା। ମୁଁ ପୁରା ଜମା ରାତିରେ ଶୁଏନି ମାନେ ମମ ଦି ଘଣ୍ଟା ରାତିରେ ଶୁଏ। ମୁଁ ଏତେ କାମ କରେ ଏତେ କାମ କରେ ମାନେ ମୁଁ ମାନେ ବହୁତ କାମ କରେ। କାମ କରିକରି ମୋର ଥକା ହେଇଯାଏ ଥକା ହେଇଯାଇକି ସିନା ମୁଁ ଦି ଘଣ୍ଟା ଶୋଇପଡେ। ହେଲେ ମୋର ସିନା ଶୋଇବା ପାଇଁ ଇଚ୍ଛା ହୁଏନି।
ତମେ ଶୁଅନା ତୁମେ ପେଚା ଭଳିଆ ରାତି ସାରା ଅନା।
ହଁ ମୁଁ ଆଗରୁ ଗୋଟେ ଝିଅଟି ଯାଉଛି ଚାଲିକି ମୁଁ ମୁଁ ବି ଚାଲୁଛି ସିଏ ବି ଚାଲୁଛି। ତାର ମୋବାଇଲ କଣ ଫ୍ଲାସ ଲାଇଟ୍ ଟା ଅନ୍ ହେଇଯାଇଛି। ତାକୁ କେମିତି କହିବି ଆଜିକାଲି ତ ଯୋଉ ଝିଅଲୋ ମା ତାଙ୍କୁ କହିଲେ ତାଙ୍କର ଆଜି କାଲି ତ ଆଜିକାଲି ଝିଅଙ୍କୁ ଯଦି ମୁଁ ଯଦି ତାଙ୍କୁ କିଛି କହିବି ସିଏ ମତେ କଣ କରିବ ନା ସେ ଗୋଟେ ବାଡି ଧରିଛି ମତେ ମାରିବ। ମୋର ପାଇଁ ମୁଁ କଣ ପାଇଁ କହିବି କହୁନ।
ହଁ।
ବଳେ ଦେଖିଲେ ତାର ବନ୍ଦ କରିଦବ ଆଉ। ଆଉ କଣ କୁହନ୍ତୁ ଆଉ ସବୁ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ନା
ଭଲ ଅଛନ୍ତି ଆଉ କଣ କହିଲେ?
ପୋଡ ପିଠା ଖାଇକି କାହାର ଝାଡ଼ା ହଉନି ତ।
ନା ନା ମୁଁ ବା କହିଲି ସମସ୍ତେ ଖାଇକି ଖୁସି ହେଇଗଲେ।
ନା ନା ଖୁସି ହେଇଗଲେ ସିନା ଆପଣ ନୂଆ ନୂଆ ବାହା ହେଇଯାଇଛନ୍ତି ନା ଝାଡା ହେଲେ ସେ ଆପଣ କହୁନଥିବେ କାହିଁକି ନା ଆପଣଙ୍କ ପୋଡେ ପଠା ଟା ବନେଇଛନ୍ତି ଆପଣ କାଳେ ଖରାପ୍ ଭାବିବେ ସେଥିପାଇଁ ତାଙ୍କର ଝାଡା ହେଇ ହେଇକା ତାଙ୍କର ଝାଡ଼ା ହେଲେ ବି ସେ ଆପଣଙ୍କୁ କାରଣ କାହିଁକିନା ବହୁଟେ ନା ଆମେ ଲାଡଲି ବୋହୁ। କାଳେ ସେ କାଳେ ଖରାପ ଭାବିବେ ଆଉ ସେଥିପାଇଁ କହୁନଥିବେ ଆଉ ନା। କିନ୍ତୁ ଆପଣ ଭଲ ବନେଇଥିବେ ମୁଁ ଆପଣଙ୍କୁ ଭଲସେ ଜାଣିଛି ଆପଣ ବହୁତ ଭଲସେ ପ୍ରସ୍ତୁତ କରିଥିବେ ଖାଦ୍ୟ ଟାକୁ।
ତମେ ମୋ ହାତରେ ଥରେ ଖାଇଥିଲ ମନେ ଅଛି ନା।
ହଁ ତାପର ଠାରୁ ତ ମୋର ସାତ ଦିନ ଛାଡା ହେଲା। ସେଥିପାଇ ତ ଆପଣଙ୍କୁ କରିଛନ୍ତି।
ଏମିତି କହିପାରିଲେ ତମେ ମୋର ଗୋଟେ ଭଲ ସାଙ୍ଗ।
ନିହାତି ଭାବରେ ମାନେ ଖାଇବାଟା ଆକଚୁଆଲି ଶୁଣନ୍ତୁ ଖାଇ ମତେ ଝାଡା ହବାର ତାର ଗୋଟେ କାରଣ ଅଛି। ମୁଖ୍ୟ କାରଣ କାରଣ ହେଲା ଏହିକି ଯେ ମୁଁ ଆପଣଙ୍କ ହାତ ରନ୍ଧା ଖାଦ୍ୟ ଟାକୁ ଏତେ ଭଲ ଲାଗୁଥିଲା ଯେ ମୁଁ ମତେ ଯେତିକି ଦେଇଥିଲେ ମାନେ ଆପଣଙ୍କ